ନାନୀ ନମସ୍କାର।
ହଁ ନମସ୍କାର ଆଉ କଣ କରୁଥୁଲ?
କିଛି ନାହିଁ ଏ ବସିଥିଲି।
ଆଉ ପଢାପଢି ଚାଲିଚି ଠିକ ଠାକ? ଆଚ୍ଛା, ଆଚ୍ଛା, ଆଉ ଆଉ ଖାଇବା ହେଇଗଲାଣି?
ହଁ ସଲାଣି।
ହୁଁ, ହୁଁ, ହୁଁ, ହୁଁ, ଆଚ୍ଛା। ଆମର ଖାଇଆ ହଁ ଏବେ ସରିଲା ଜଷ୍ଟ।
ଆଚ୍ଛା, ଆଚ୍ଛା, ଆଉ ଆଜି କୋଉ ବିଷୟରେ କଥା ହବା?
ଆଜି ଆମେ ଥାଇରଏଡ ସମସ୍ୟା ଉପରେ କଥା ହବା। ଥାଇରଏଡ ଆଜିକାଲି ଯୁବପିଢିଙ୍କ ଉପରେ ଯାହା ସମସ୍ୟା କରୁଚି। ଆଉ ତା ସେ କେମ ମିତି କରୁଚି। ଆଉ ସେ ରୋଗଟା କ ଣ ତା ବିଷୟରେ ଆମେ ଆଜି କଥା ହବା ଠିକ୍ ଅଛି? ଥାଇରଏଡ଼ ସମସ୍ୟା ଥାଇରଏଡ଼ ସମସ୍ୟା ହେଉଛି ବେକର ସାମ୍ନା ଭାଗରେ ଥିବା ପ୍ରଜାପତି ଆକାରରେ ଗ୍ରନ୍ଥି ଜନିତ ଏକ ହରମୋନ ସମସ୍ୟା। କଣ ମୋ ବେକ ପାଖରେ ଯୋଉ ଅଛି ଯୋଉ ଗ୍ରନ୍ଥି ହେଲା ତାକୁ ଆଡମ୍ସ ସାପଲ୍ ବି କହନ୍ତି। ସେଇ ଯୋଉ ଗ୍ରନ୍ଥି ଜନିତ ସରମୋନ ସମସ୍ୟାକୁ ଥାଇରଏଡ ବୋଲି କହନ୍ତି। ଏଇ ଯୋଉ ଥାଇରଏଡ ଟା କଣ କରେ କହିଲ? ଏଇ ଥାଇରଏଡ ଟା ଓଜନ ନିୟ ନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏ ଗ୍ରନ୍ ଥିଟା ଆମର ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ଯ କରେ। ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ। ଆଉ ଆମର ଦେହରେ ବ-ଶକ୍ତି ମଧ୍ୟ ସେ ଉତ୍ପାଦନ କରିଥାଏ। କିନ୍ତୁ ଯଦି ଏ ଟା ଏଇ ଯୋଉ ଥାଇରଏଡ଼ ରେ ଯଦି ହରମୋନ କମ କମିଯିବ କିମ୍ବା ବଢ଼ିଯିବ ତାହେଲେ କଣ ହବ ଆମକୁ ଦି ପ୍ରକାର ରୋଗ ହେଇଥାଏ। ହେଲା ଦି ପ୍ରକାର ରୋଗ ହୁଏ। ଯେମିତି କିି ଗୋଟେ ହଉଚି ହାଇ ପ ଥାଇରଡିଜିମ୍। ଆଉ ଗୋଟେ ହଉଚି ହାଇପର ଥାଇରଡିଜିମ୍ ଦି ପ୍ରକାର ଏଇଟା ଯୋଉ ହାଇ ପୋଥାରୋଡିଜିମ ରେ କଣ ହୁଏ ହରମୋନ କମ୍ ହେଲେ ଏଇ ରୋଗଟା ହୁଏ। ଏଇଟା ସାଧାରଣତଃ, ଛୁ ଛୁଆ ଛୋଟ ଛୁଆଙ୍କଠୁ ଉଁ, ପଚାଶ ବର୍ଷ ଚାଳିଶ ବର୍ଷ ଭିତରେ ଲୋକ ଙ୍କୁ ହୁଏ। ଆଉ ଯୋଉ ହାଇ ପରଥାଇରୋଡଜିମ ହେଟା ହରମୋନ ଅଧିକା ହେଲେ ହୁଏ। ଏଇଟାରେ ଟିକେ ବୃଦ୍ଧ ଲୋକ ମାନେ ଅଧିକ ପୀଡିତ ହୁଅନ୍ତି। ତ ଏଇ ଯୋଉ ଥାଇରଏଡ ଏଇଟା ଆମେ କେମିତି ଜାଣିବା ଆମକୁ ଥାଇରଏଡ ହେଇଚି। ଆଜିିକାଲି ତ ସମସ୍ତଙ୍କୁ ଥାଇରଏଡ ହଉଚି। ଆଉ ମୋର ବି ଥାଇରଏଡ ଅଛି। ମୋ ସାଙ୍ଗ ମାନଙ୍କର ସମସ୍ତଙ୍କର ଥାଇରଏଡ ପ୍ରୋବ୍ଲେମ୍ ଅଛି ତ। ଆମେ ଜାଣିବା କେମତି ଥାଇରଏଡ ହଉଛି ବୋଲି? କେମିତି ଜାଣିବା ତୁ ବି ଜାଣି ଯୋଉ ରଖିବା ଦରକାର ଯେ, ଥାଇରଏଡ ଟା ର ଲକ୍ଷଣ କଣ? କେମିତି ହେଲେ ଆମେ ଯାଇକି ଟେଷ୍ଟ କରିବା କଣ କରିବା, ହେଲା ତ ଫାଷ୍ଟ କଣ ହୁଏ ନା ଯୋଉ ହାଇପୋଥାଇରଏଡଜିମ ରେ କଣ ହୁଏ? ବିନା କାରଣରେ ଅଧିକ ଓଜନ ବଢିଯିବ, ଆପେ ଆପେ ଓଜନ ବଢିଯିବ। ମାନେ ଆମେ ବହୁତ ମୋଟା ଦେଖାାଯିବା। ତାପରେ ଟିକେ କଣ ଆମେ ଚାଲିଗଲେ କି ବସିଗଲେ ଉଠିଗଲେ ଆମକୁ ଥକା ଲାଗିବ। ଦୁର୍ବ ବଳ ଲାଗିବ। ହେଲା ତାପରେ କଣ ହୁଏ ଶୀତ ଲାଗେ ବହୁତ ଜୋରରେ। ଆଉ କୋଷ୍ଟକାଟିନ୍ୟ ସମସ୍ୟା ମଧ୍ୟ ଦେଖାଯାଏ। ବୁଝିଲୁ, ଆଉ ଏଇ ସବୁ ଥାଇରଏଡ ହେଲେ ଆହୁରି କଣ କଣ ହୁଏ ଜାଣିଚୁ ନା? ହାଇପୋଥାଇରଏଡଜିମ ର ଆହୁରି ମାନସିକ ଚାପ ଆଉ ବଢିବ। ମାନସିକ ଚାପ ବଢେ। ମାନେ ଆମକୁ ମନ ଟା ଭଲ ଲାଗେନି ବ-ବହୁତ ଟେନସନ୍ ଲାଗେ ସେଟା। ମାନସିକ ଅବସ ତା ଲାଗେ। ଆଉ ଚୁଟି ମଧ୍ୟ ବହୁତ ଝଡେ। ଏଟା ସବୁ ଆଜିକାଲି ଜେନେରେସନ୍। ରେ ଏଇ ସବୁ ଜିନିଷ କମନ୍। କିନ୍ତୁ ହାଇପୋଥାଇରଏଡଜିମ ରେ କଣ ହୁଏ? ତ ହାଇପୋଥାଇରଏଡଜିମ ରେ ଓଜନ କମିଯାଏ। ହେଲା ହୃଦ୍ ସ୍ପନ୍ଦନ ଆମର ଯୋଉ ହାର୍ଟବିଟ୍ କଣ ହୁଏ ନା ସେ ବଢିଯାଏ। ବହୁତ ବଢିଯାଏ। ହେଲା ଆଉ ଝାଳ ବହେ। ଆଉ ଗ ଯୋଉ ତ ଆମର ଯୋଉ ଗଳା ଫୁଲିଯାଏ। ଏଇ ଯୋଉ ହାଇପୋଥାଇରୋଡଜିମ ରେ ଗୈଟର ହବାର ସମ୍ଭାବନା ଥାଏ। ବୁଝିଲୁ। ଗଳା ଫୁଲିଯାଏ ସେଟା ଗୈଟର ହେବାର ହାଇପର ଥାଇରୋଲୋଜିମେ କଟର ହେବାର ସମ୍ଭାବନା ଥାଏ। ଆଚ୍ଛା ମୁଁ ତତେ ଏଇ ରୋଗର କାରଣ ମଧ୍ୟ କହିବି ହେଲା। ସେ କାରଣ କଣ କାରଣ ହଉଛି ଏ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଯଦି ଆମର କମିଯାଏ ଏଇ ରୋଗଟା ହୁଏ। ଆଉ ଗୋଟେ କାରଣ ହଉଛି ମୁଖ୍ୟ କାରଣ ହଉଛି ଆୟୋଡିନ ର ଅଭାବ ଆଉ ଗୋଟେ ହଉଛି ବଂଶଗତ କାରଣ ବଂଶରେ ଯଦି ଆମର କାହାର ଥାଇରଏଡ ଥିବ ତାହେଲେ ଆମକୁ ବି ହେବାର ସମ୍ଭାବନା ଥାଏ। ବିଶେଷ କରି ଗାଁ ଗହଳି ରେ ଆଗରୁ ଏଇ ସବୁ ଜିନିଷ ଥିଲା। କାରଣ ସେମାନେ ଆଉଡି ଯୋ ଅଭାବ ବହୁତ ହଉଥିଲା ସେଠି ଆଉ ଏବେ ଆଜିକାଲି ସମସ୍ତଙ୍କୁ ଯୁବପିଢି ମାନଙ୍କୁ ବିଶେଷ କରି ଏଇ ଏଇ ଅସୁବିଧା ହଉଛି ଆୟଡିନ ଭାବରେ ଏଇ ସବୁ ଜିନିଷ ହଉଛି। ଆଉ ଆଉ ମେନ ଜୀବ ମୁଖ୍ୟତଃ ଆମର ଯୋଉ ନିୀତିଦିନିଆ ଦିନଚର୍ଯ୍ୟା ଆମକୁ ସେ ଏଇଟା ପ୍ରଭାବିତ କରୁଛି। ଯାହା ଦ୍ଵାରା ଥାଇରଏଡ ହଉଛି ଆଚ୍ଛା ତୁ କହିଲୁ? ଥାଇରଏଡ ର ଇଏ ଆମ ଯୁବପିଢ଼ି ଉପରେ ଥାଇରଏଡ ର ଇମ୍ପାକ୍ଟ ଆମ ଯୁବପିଢ଼ି ଉପରେ କେମିତି ପଡୁ ଚି କହିଲୁ ତୁ ଜାଣିଛୁ କି?
ଆ ଯେମିତି ତୁ କହିଲୁ ଯେ ଏସବୁ ବହୁତ ସାରା ପ୍ରୋବ୍ଲେମସ ଦେଖାଯାଉଛି ଥାଇରଏଡ ହେଲା ଖେଣି। ତ ଏଇଟ ବେ ମେନଲି। ବୋ ଜେନେରେସନ ଉପରେ ଯୋଉମାନେ ସବୁ ଏବେ ଯୁବପିଢି ଅଛନ୍ତି ତାଙ୍କ ଉପରେ ବେଶୀ ପ୍ରଭାବ ଯୋଉ ମାନେ ୟ ଜେନେରେସନରେ ଅଛନ୍ତି। ତ ଯେହେତୁ ଥାଇରଡରେ ଥକା ମେ ଥକା ଲାଗିଥାଏ। ଜିନିଷ ହୋଉଛି ତ ଅତ୍ୟଧିକ ଅ ଥକା ଲାଗିବା କୁ ନା ତ ଆଁ ଯୋଉମାନେ ପାଠ ପଢିବା ପିଲାମାନେ ସ୍ଟୁଡେଣ୍ଟ ମାନେ ଅ ସେମାନେ ତ ପାଠ ପଢାରେ ଫୋକସ କରି ପାରୁଛନ୍ତି। ନାହିଁ କୌଣସି କାମ ସେମାନେ କରିପାରୁଛନ୍ତି କିଛି କାମ କରିଗଲା ବେଳକୁ କିଛି ତ ମୁଣ୍ଡ ବୁଲେଇ ଦଉଛି ନହେଲେ ତାଙ୍କୁ ଏତେ ଜୋରେ ଥକା ଲାଗୁଛି ଯେ ସେମାନେ ଶୋଇ ପଡୁଛନ୍ତି ଆଠ ଘଣ୍ଟା ନଅ ଘଣ୍ଟା ଶୋଇ ଲାଗୁଛି ଯେ-ଯେ ସେମାନେ ଶୋଉନାହାନ୍ତି ଭଲ ସେ ତାଙ୍କୁ ଆହୁରି ଲାଗୁଛି ଯେ ଆହୁରି ମାନେ ଶୋଇଥାନ୍ତେ କି ଆଉ ଲେଜିନେସ୍ ବହୁତ ୱିକନେସ୍ ସେଥିରେ ଫିଲ୍ ହଉଛି ତାଙ୍କୁ ସେମତି ଦୁଇ ଦୁଇରେ ଯେହେତୁ ଏଇଟା ଯୁବପିଢିଙ୍କୁ ଆଫେକ୍ଟ କରୁଛି ଯୋଉମାନେ ମିନି-ମିନିମମ ଯୋଉମାନଙ୍କ ରହୁଛି ଚ ଷୋହଳ ଅ ଦଶ ପ ରୁ କୋଡିଏ ବର୍ଷ ଭିତରେ କି ଯୋଉମାନେ ସବୁ ପାଠ ପଢା ପଢା ସ୍କୁଲ କିମ୍ବା କଲେଜରେ ପାଠ ପଢୁଛନ୍ତି ଯଦି ସେମାନଙ୍କୁ ଏ ଜିନିଷ ଆଫେକ୍ଟ କରୁଛି ସେମାନଙ୍କର ପା ପାଠ ପଢାରେ ମନ ଲାଗୁନି କାହିଁକିନା ଥାଇରଏଡ ହେଲା ଥାଇରଡ ସ ଥାଇରଏଡ ହବାର ସମସାରେ ସବୁଠୁ ବଡ ଲକ୍ଷଣ ଇଏ ସବୁଠୁ ବଡ ସ ପ୍ରଭାବ ପକାଇଥାଏ। ଆମ ମସ୍ତିଷ୍କ ଉପରେ କାହିଁକିନା ଲୋକମାନେ ଯାହାକୁ ଥାଇରଏଡ ହେଇଥାଏ ଯୋଉମାନଙ୍କୁ ଥାଇରଏଡ ହେଇଥାଏ ସେମାନେ ତାଙ୍କର ଅ ମେମୋରି ବହୁତ ଭୁ-ଭୁଲି ଯାଉଥାନ୍ତି କଥା ଆଜି ଗୋଟେ କଥା କହିଥିବେ ଠିକ ଦଶ ମିନିଟ୍ ପରେ ଯଦି ପଚାରିବ ସିଏ, ସେମାନେ ଭୁଲି ଯାଇଥିବେ। କି ତାଙ୍କୁ ମନେ ନଥିବ ତ ସେଇ ଜିନିଷ ବେଶୀ ଆଫେକ୍ଟ କରେ ପାଠ ପଢାରେ ଯୋଉ ଛୁଆମାନେ ପାଠ ପଢୁଛନ୍ତି ଯେମିତି କଲେଜ ରେ ହେଲା କି ସ୍କୁଲରେ ହେଲା। ଯୋଉମାନେ କମ୍ପିଲିଟିଭ ପ୍ରିପାରେସନ୍ କରୁଛନ୍ତି। ସେମାନେ ଯଦି ଥାଇରଡ ସମସ୍ୟା ରହୁଛି। ସେମାନେ ଯୋଉ ଜିନିଷ ମନ ଏତେ ଚେଷ୍ଟା କରିକି ବି ଯେତେ ପାଠ ପଢିଲେ ବି କିଛି ଜିନିଷ ଯେହେତୁ ସେମାନେ ଭୁଲି ଯାଉଛନ୍ତି ସେତିଲାଗି ତାଙ୍କର ସେ ଯୋଉ ତାଙ୍କର ସ୍କୁଲ ଲେବଲରେ ହଉ କଲେଜ ଲେଲରେ ହଉ ତାଙ୍କ ପ୍ରଫମାନ୍ସ ବହୁତ ଖରାପ ହେଇଯାଉଛି ସେମାନେ ଚାହିଁଲେ ବି କିଛି ଯୋ-ଯିଏ ଯେତେ ଭଲ ଆଗରୁ ପା ପଠ ପଢୁଥିଲା ତାଙ୍କର ଏଇ ସମସ୍ୟା ଯୋଗୁଁ ତାଙ୍କର ଧୀରେ ଧୀରେ ଧୀରେ ଧୀରେ କଣ ହଉଛି କଲେଜରେ ତାଙ୍କର ଗ ପରଫମାନ୍ସ କମି ଯାଉଛି ତା ସାଙ୍ଗରେ ଯେହେତୁ ଏତେ ସମସ୍ୟା ହଉଛି ସେମାନେ ନିଜକୁ ବି ଭାବୁଛନ୍ତି। ଆମ ଦ୍ଵାରା କିଛି ହେଇପାରୁନି ବୋଲିକି ତାଙ୍କୁ ତାଙ୍କର ଆ ମୋଟିଭେସନ ଆସୁନି ସେମାନେ ନିଜକୁ ନିଜେ ଭାବୁଛନ୍ତି ଯେ ଆମେ କିଛି କରିପାରିବୁନି ବୋଲିକି ପାଠ ପଢ଼ାରେ ମନ ଲାଗୁନି। ଏବେ ଆଉ ଯେଉଁ ଥାଇରଏଡ୍ ଯୋଗୁଁ ଯେହେତୁ ଓଜନ ବଢ଼ିଯାଉଛି କି କମିଯାଉଛି ତ ଦେହ। ଅସୁସ୍ଥ ଫିଜିକାଲ ଷ୍ଟ୍ରେସ ବି ରହୁଛି ମେଣ୍ଟାଲ ଷ୍ଟ୍ରେସ ରହୁଛି ତ ଛୁଆମାନେ କୌଣସି ଜିନିଷରେ କିଛି କାମ। କରିବାକୁ ତାଙ୍କୁ ଇଚ୍ଛା ହଉନି ତାଙ୍କ ସାଙ୍ଗସାଥୀ ଦେଖୁଛନ୍ତି କିଛି ଜିନିଷ କାହା ମାନେ କରିବାକୁ ଇଚ୍ଛା କରୁଛନ୍ତି, ଏକେରେ ଥା ତାଙ୍କୁ ସେ ଜିନିଷ କରିବାକୁ ୱିକ୍‌ନେସ୍ ଲାଗୁଛି ଦୁଇରେ ସେମାନେ ସେ ଜିନିଷ କରିବାକୁ ଆଗଭର ହଉନାହାନ୍ତି କାହିଁକିନା ସେମାନେ ତାଙ୍କର ଶାରୀରିକ ଇଏ ଦେଖୁଛନ୍ତି ଆଉ ମାନସିକ ଅବ୍ୟବସ୍ଥା ଯୋଗୁଁ ତାଙ୍କୁ ସେ ଜିନିଷ କରିବାକୁ ଇଚ୍ଛା ହଉନି। ଦୁଇରେ ଏଇ ଅ ଥାଇରଏଡ୍ ହେବା ଯୋଗୁଁ ଚୁଟି ଅ ଚୁଟି ଅ ଚୁଟି ଉପୁଡି ଯାଉଛି। ତ ଯେଉଁ ଝିଅମାନଙ୍କର ଥାଇରାଏଡ୍ ର ଅବ ଏଇ ପ୍ରୋବ୍ଲେମ ହେଉଛି ସେମାନେ ଯେ ଏଇ ଯୋଉ ଏଇ ଜିନିଷ ତାଙ୍କର ହେଲ୍ପଫୁଲ୍ ହେଉଛି କି ସେମାନେ। ହେଇଯାଉଛନ୍ତି ତାଙ୍କୁ ସେ ଜିନିଷଟା। ବହୁତ ଖରାପ ଲାଗୁଛି ସେମାନେ ତାଙ୍କର ପୁରା ତାଙ୍କୁ ସେମାନେ ପୁରା ଲୋ ଫିଲ୍ କରୁଛନ୍ତି ଯେ ଆମକୁ ଆଉ। କି ଆମେ କିଛି ଜିନିଷ କରିପାରିବୁନି ସମାଜରେ ଆମେ କିଛି ଜିନିଷ କରିପାରିବୁନି ଏସବୁ ଜିନିଷ ସେମାନେ ଚିନ୍ତା କରୁଛନ୍ତି। ତ ଏଇଟା ସେମିତି କିଛି ବଡ଼ ଜିନିଷ ନୁହେଁ ଆଉ ଯଦି ହଉଛି ବି ଆର ଟ୍ରିଟ୍‌ ଟ୍ରିଟ୍‌ମେଣ୍ଟ ଅଛି ଦ ଡକ୍ଟର ଦେଖେଇଲେ ଏଇଟା ଟ୍ରିଟ୍‌ମେଣ୍ଟ ହେଇଯାଇପାରିବ ଯୋଉ ଆମକୁ କେବଳ କରିବାର ଅଛି। କଣ ନା ପ୍ରତିଦିନ। ଭଲସେ ଜୋଉ ଆମ ପ୍ରତିଦିନ ଜି ଡକ୍ଟର ପ୍ରେସକ୍ରାଇବ୍ କରି କି ଡକ୍ଟର ଦେଖେଇ କି ଆମେ କଣ କରିବା ନା ମେଡିସିନ ଗ୍ରହଣ କରିବା ଯୋଉମାନଙ୍କୁ ବି ଥାଇରଏଡ ହେଇଛି ସେମାନେ ଡକ୍ତର୍ ଦେଖେଇକି ଡ଼କ୍ଟରଙ୍କ ହିସାବରେ ନିୟମିତ ମେଡ଼ିସିନ ଆ ଔଷଧ ଗ୍ରହଣ କରିବେ। ତା ସାଙ୍ଗରେ ନିୟମିତ ବ୍ୟାୟାମ କରିବା ଦରକାର ଅଛି। କିଛି ନହୋଉପଛେ। କପାଳଭାତି ହଉ କିମ୍ବା ପ୍ରାଣାୟାମ କରିଲେ ବି ସେତିକି ତାଙ୍କ ପାଇଁ ବହୁତ ଯଥେଷ୍ଟ ତା ସାଙ୍ଗରେ ସବୁ ଜିନିଷକୁ କିଛି ଜିନିଷକୁ ଏଇୟା ଭାବିବା କରିବା ଦରକାର ନାହିଁ ଯେ ମୋ ଦ୍ଵାରା କିଛି ହଉନି। ବୋଇଲିକି ସବୁ ଜିନିଷ ଠିକ୍ ହେଇଯିବ ଯେତେ ହବ ସେତେ ତମେ ରେଷ୍ଟ ନେବା ଦରକାର ଅଛି। ତା ସାଙ୍ଗରେ ଭଲ ଆୟୋଡିନ ଯୁକ୍ତ ଖାଇବା ଖାଇବା ଦରକାର କାହିଁକି ନା ଆୟୋଡିନ ଅଭାବରୁ ହିଁ ଏଇ ରୋଗ ହେଇଥାଏତ ଆୟୋଡିନ ଯୁକ୍ତ ଖାଦ୍ୟ ଯେମିତିକି ଆୟୋଡିନ ରେ ଲୁଣ ହେଇଗଲା ଆୟୋଡିନ ଯୁକ୍ତ ଲୁଣ ହେଇଗଲା ସଜନା ଶାଗ ହେଇଗଲା କଣ ପାଳଙ୍ଗ ଶାଗ ହେଇଗଲା ଯେଉଁଥିରେ କି ଭରପୁର ଭରପୁର ମାତ୍ରାରେ କଣ ଅଛି ଆୟୋଡିନ ଅଛି ସେସବୁ ଜିନିଷକୁ ଗ୍ରହଣ କରିବା କଥା ତା ସାଙ୍ଗରେ। ଗୋଟେ ଭଲ ସୁସ୍ଥ ସବୁ। ସୁଷମ ଖାଦ୍ୟର ଗୋଟେ ଆମକୁ ଡାଏଟ୍ ଫଲୋ କରିବାର ଅଛି ଯେମିତି କି? ସେଥିରେ ନିୟମ ଦିନ ସେଥିରେ ପୁଷ୍ଟିସାର ଯୁକ୍ତ ଖାଦ୍ୟ ଥିବ ଗୋଟେ ସନ୍ତୁଳିତ ଖାଦ୍ୟ ରହିବା ଦରକାର ଯେଉଁଥିରେ କି ସବୁ ପ୍ରକାର ଭିଟାମିନ୍ସ ପ୍ରୋଟିନ୍ସ ରହିବା ଦରକାର ଅଛି ତା ସାଙ୍ଗରେ। ଯେତେ ହବ ସେତିକି ଫଳ ଆଉ ସବୁଜ ପନିପରିବା ଖାଇବା। ଖାଇଲେ ଆପଣ ସମ୍ପୂର୍ଣ୍ଣ ମାତ୍ରାରେ ନହେଉ ପଛେ ବୋଲି ସେମିତି ସୁସ୍ଥ ରହିବେ, ଆପଣଙ୍କୁ ସେ ଜିନିଷ। କିଛି ଜିନିଷ ମାନେ ଧୀରେ ଧୀରେ ଧୀରେ ଧୀରେ କରି ସେ ରୋଗଟା କଣ ହବ ଆପଣଙ୍କୁ ଏତେ ଇଫେକ୍ଟ। କରିବନି ଆପଣ ସୁସ୍ଥ ଫିଲ୍ କରିବେ।
ହୁଁ। ହଁ ହଁ ମୁଁ କହିବା କଥା ହେଉଛି ଏବେ ଆମେ ଆଜିକାଲି ଯେଉଁ ଜନସଂଖ୍ୟା ଯେଉଁ ବଢ଼ିବାରେ ଲାଗିଛି ଆଉ ଲୋକ। ଲୋକମାନେ ବି ଆସ୍ତେ ଆସ୍ତେ ବହୁତ ମାନେ ଯେଉଁ ସବୁ ପ୍ରପର୍ଟି ଲାଇନ୍‌ରୁ ଲୋକ ଲୋକମାନେ ଆହୁରି ଆଗକୁ ଭଲ ବି ଲୋକମାନେ ସହର ଲୋକମାନେ ବହୁତ ହାଇ ଷ୍ଟାଟସ ମେଣ୍ଟେନ କରୁଛନ୍ତି। ଜେଉଁମାନେ ସେମାନେ କଣ କରୁଛନ୍ତି ଏଇ ଜଙ୍କ ଫୁଡ୍ ଖାଉଛନ୍ତି ଆଉ ସବୁବେଳେ ତେଲ ଜିନିଷ ଖାଉଛନ୍ତି ଏ ମିଠା ଜିନିଷ ଖାଉଛନ୍ତି ଯେଉଁଟା ଥାଇରଏଡ୍ ପାଇଁ ବହୁତ ଖରାପ। ଏଇ ଥାଇରଏଡ୍ ରୋଗ ଯୋଗୁଁ ବି ବହୁତ ଲୋକଙ୍କର ଡାଇବେଟିସ୍ ରୋଗ ବି ବାହାରୁଛି। ସେ ସବୁ ଜିନିଷକୁ ଅଟକେଇବାକୁ ପଡ଼ିବ ଛୋଟ ଛୁଆମାନଙ୍କୁ ଯେଉଁ ସବୁବେଳେ ଚିପ୍ସ କିଣିକି ଦେଇଦଉଛନ୍ତି ଚକଲେଟ ଚିପ୍ସ ଏଗୁଡା ସବୁ ଦେଇଦଉଛନ୍ତି ତାଙ୍କର। ତାଙ୍କୁ ଘରେ ବସି ବସି ଟିଭି ଦେଖୁଛନ୍ତି ତ ସେଥିରେ କଣ ହଉଛି ତା ସେମାନେ ବ୍ୟାୟାମ୍ କରିପାରୁନାହାନ୍ତି ତାଙ୍କ ଜୀବନ ଶୈଳୀରେ ବ୍ୟାଘାତ ହେଉଛି ବ୍ୟାୟାମ କରିପାରୁନାହାନ୍ତି ତ ସେମାନଙ୍କୁ କଣ କରୁଛନ୍ତି ଘରେ। ଘରେ ବସୁଛନ୍ତି ଟିଭି ଦେଖୁଛନ୍ତି ଚିପ୍ସ ଖାଉଛନ୍ତି ଚକଲେଟ ଖାଉଛନ୍ତି ତାଙ୍କ ଜୀବନ ଶୈଳୀ ବହୁତ ପ୍ରଭାବିତ ହଉଛି। ତ ମେନଲି ଆମେ ବାପା ମାଙ୍କ ସମସ୍ତଙ୍କୁ ବୁଝେଇବା କଥା ସବୁ ପ୍ୟାରେଣ୍ଟସ ମାନଙ୍କୁ ଏହି କହିବା କଥା ପରାମର୍ଶ ଦେବା ଏହି କଥା ଯେ ତାଙ୍କ ଛୁଆ ମାନଙ୍କୁ ସେମାନେ ଛୋଟ ବେଳୁ ଏ ଖରାପ ଅଭ୍ୟାସ ନ କରନ୍ତୁ ତାଙ୍କୁ ସକାଳୁ ଉଠିଲେ ଉଠେଇକି ଆଗେ ଯୋଗ ଅଭ୍ୟାସ କରାନ୍ତୁ କିମ୍ବା କୌଣସି ପ୍ରକାର ବ୍ୟାୟାମ ଅଭ୍ୟାସ କରାନ୍ତୁ କିମ୍ବା ସାଇକେଲିଂ କରାନ୍ତୁ କିମ୍ବା ଦୌଡାନ୍ତୁ ଏସବୁ ଜିନିଷ କରି କରି ସୋଇବା ସହିତ ତାଙ୍କୁ ଭଲ ଖାଦ୍ୟ ଦେବା ଦରକାର, ପୃଷ୍ଟିକର ଖାଦ୍ୟ ଦେବା, ସୁଷମ ଖାଦ୍ୟ ଦେବା କଥା। ତାହେଲେ ଯାଇକି ଯେମିତି ସୁଷମ ଖାଦ୍ୟ ଆମର ଭାତ, ଡାଲି, ରୁଟି ଯୋଉ ବିଭିନ୍ନ ପ୍ରକାର ସବୁଜ ଶାଗ ପାନ ପରିବା ଏସବୁ ଜିନିଷ ଖାଇବା ଦେବା କଥା ନା କି ସବୁଦିନ ତାଙ୍କୁ ଫ୍ରାଏଡ୍ ଫୁଡ୍ ଚିକେନ୍ କି ଯୋଉ ୟେ ଅତ୍ୟଧିକ ତୈଳଯୁକ୍ତ ତ ଖାଦ୍ୟ ଏସବୁ ଜିନିଷ ଦେଲେ ସେମାନଙ୍କର ଅସୁବିଧା ହବ ସେମାନେ ଆସ୍ତେ ଆସ୍ତେ ଏଇ ଯୋଉ ଆୟୋଡିନ ଅଭାବରେ ତ ଯାହା ହଉଛି ଜୀବନ ଶୈଳୀର ଖରାପ ଯୋଗୁ ଏସବୁ ଜିନିଷ ବେଶି ହଉଛି କାରଣ ସେମାନେ ଯଉ ଏକ୍ସରସାଇଜ୍ କରୁନାହାନ୍ତି କୌଣସି ପ୍ରକାର ଚଲା ଦୌଡା କରୁନାହାନ୍ତି, ଖାଲି ଘରେ ବସିକି ରହୁଛନ୍ତି ସ୍କୁଲ ଯାଉଛନ୍ତି ସ୍କୁଲରୁ ଆସିଲେ ପାଠ ପଢି ଦଉଛନ୍ତି। ପୁଣି ଟିଭି ଦେଖୁଛନ୍ତି ଏମିତି ତାଙ୍କ ଜୀବନ ଶୈଳୀ ଚାଲିଛି, ତ ସେଇ ଜୀବନ ଶୈଳୀକୁୁ ଆମକୁ ବଦଳେଇବାକୁ ପଡେ। ଆମର ଏଇ ଜେନେରେସନ୍‌କୁ ଏଇ ଯୋଉ ଛୋଟ ଛୋଟ ପିଲାମାନଙ୍କୁ ହେଉ କି ଯୁବପିଢିମାନଙ୍କ ପାଇଁ ସେ ଜେନେରେସ ସେମାନଙ୍କୁ ବଦଳି କର-ବଦଳେଇବାକୁ ପଡିବ ଖାଇବା ସବୁଥିରେ ବଦଳେଇବାକୁ ପଡିବ ଖାଇବା ପିଇବା ସବୁଥିରେ ବଦଳେଇଲେ ବ୍ୟାୟାମ କଲେ, ଏକ୍ସରସାଇଜ କଲେ, ଯୋଗ କଲେ ଯାହାବି କଲେ ଏସବୁ ଜିନିଷ କଲେ ହିଁ ଏଇ ଥାଇରଏଡ୍ ଭଳିଆ ସମସ୍ୟାରୁ ମୁକ୍ତ ହୋଇପାରିବ, ଆଉ ଏଇ ଥାଇରଏଡ୍‌ର ସମସ୍ୟା ଯୋଗୁଁ ବିଭିନ୍ନ ପ୍ର ପ୍ରକାର ରୋଗ ହଉଛି ଯେମିତି କି ଡାଇବେଟିସ୍ ବି ହଉଛି ଲୋକଙ୍କୁ, ଫାଟି ଲିଭର ବି ହଉ ତ ଆମକୁ କଣ କରିବା, ହୁଁ ସତର୍କତା ଅବଲମ୍ବ କରିବାକୁ ପଡିବ ସତର୍କତା ଅବଲମ୍ବନ କରିବାକୁ ପଡିବ, ଆଉ ଯୋଉ ଥାଇରଏଡ୍ ରୋଗୀ ଅଛନ୍ତି ତାଙ୍କ କୁ ବିଶେଷ କରି ବହୁତ ସତର୍କତା କଣ କରିବାକୁ ପଡିବ, ସବୁ ଦିନ୍ ଟାଇମ ରେ ସେମାନେ ମେଡିସିନ୍ ଖାଇବେ ଚ ସଠିକ୍ ସମୟରେ ମେଡି ଖାଇବେ, ପ୍ରତି ତିନି ମାସରେ ତାଙ୍କର ଟି-ଟି ଏସ ଏଚ ଚେକ୍ କରିବେ। ଆଉ ତାପରେ ସେମାନେ ଡକ୍ଟରଙ୍କ ପରାମର୍ଶ ଅନୁସାରେ କରିବେ, ଗୋଟେ ଦିନ ବି ସେମାନେ ମେଡ଼ିସିନ୍ ସ୍କିପ୍ କରିବା କଥା କଥା ନୁହେଁ, କାହିଁ ଯଦି ଗୋଟେ ଯେତେ ଦିନ ବି ସେମାନେ ମେଡ଼ିସିନ୍ ବନ୍ଦ କଲେ ତାଙ୍କର ସେଇ ରୋଗର ରୋଗ ପୁଣି ଥରେ ଆଉ ଥରେ ହରମୋନ୍ ର ଡିସବ୍ୟାଲାନ୍ସ ହେଇଥାଏ ଆଉ ତାହାଦ୍ଵାରା ଆଉଥରେ ପୁଣି ଥାଇରଏଡ୍‌ କମିନଥାଏ, ପୁଣି ସେମିତି ଓଜନ ବଢ଼ିବ ଥକା ଲାଗିବ ଦୁର୍ବଳ ଲାଗିବ ଆଜିିକାଲି ମାଆ ମାନଙ୍କର ଏଇ ସମସ୍ୟା ବହୁତ ଅଧିକ। ତା ସ୍ତ୍ରୀ ଲୋକ ମାନଙ୍କର କାରଣ ସେମାନେ ଭୁଲି ଯାଉଛନ୍ତି ମେଡିସିନ୍ ଖାଇବାକୁ। ଉ ସବୁଦିନ୍ ମେଡିସିନ୍ ଖାଇବାକୁ ଭୁଲି ଯାଉଛନ୍ତି ତ ତାଙ୍କ ଦେହ ଖରାପ ହଉଛି। ସବୁବେଳେ ଥାଇରଏଡ୍ ପାଇଁ ସେ ଥକା ହଉଛନ୍ତି କାମ କରିପାରୁନାହାନ୍ତି, ବି